ହଁ କଣ କରୁଛ ନମସ୍କାର୍ କାହିଁ କୋହୁଛ
ଆଉ କଣ କରିବା?
ମନା ବର୍ଷା ମନା ଏ ବର୍ଷା
ଆଛା ସେମି ନା ଆବ
ହଁ କଣ କରୁଛ କଣ ଏବେ?
ଆଉ କଣ କରିବି ଖାଇକି ବସିଥିଲି ଆଉ
ଖାଇକି ବସଛ ଆଚ୍ଛା। କଣ କରୁଛ ଏବେ ମାନେ ପଢ଼ା ପଢ଼ି ଚାଲିଚି ନା ସରିଗଲାଣି?
ପଢ଼ା ତ ପଢ଼ୁଥିଲି ମୋର ଏବେ ରିସେଣ୍ଟ ମ୍ୟାରେଜ ହେଇଯାଇଛି। ଆଉ
ଆଚ୍ଛା ଆଚ୍ଛା।
ପଢ଼ିନି ଆଗକୁ ଅଛି ଆଉ ଭାବିଚି।
କଣ କରିଛ ମାନେ କୋଉ ଯାଏ ପଢ଼ିଛ?
ମୁଁ ମୁଁ କରୁଥିଲି ମାନେ ଯେତେବେଳେ ମୁଁ ଘରେ ଥିଲି ପ୍ଲସ୍ଥ୍ରୀ କରୁଥିଲି ଟିକେ ପ୍ରୋବ୍ଲେମ୍ ହେଲା ବୋଲିକା ଆଉ ଟିକେ ପଢ଼ି ପାଇଲିନି।
ହଉ ଚଳିବ ଆଉ ଭବିଷ୍ୟତରେ ଯେମିତି ଯଦି ଆମକୁ କିଛି ମିଳେ ସୁଯୋଗ ମିଳେ ପୁଣି ଆମେ କରିବା ସେଥିରେ କଣ ଅଛି ଆଛା।
ଅଛି କାହିଁକିନା ସପୋର୍ଟ ମିଳୁଛି।
ହୁଁ ହୁଁ। ହଁ ଚେଷ୍ଟା କର ଫଳ ସବୁବେଳେ ମିଳିବ ସେମିତି କିଛି ନାଇଁ ଯେ ମିଳିବନି। ଆଉ କଣ ଖାଇଛ କଣ ଆଜି?
ମୁଁ ଖାଇଥିଲି ଭାତ ଗରମ ଭାତ ଡାଲି ଭଜା ଆଳୁଭର୍ତା ଆଉ ଖଟା ହରିକା ଆଚାର ଯୋଉ ସେଇଆକୁ ଖାଇଥିଲି ସାଧା ଆମେ ଖାଉଚୁ ତ।
ବଢ଼ିଆ ବଢ଼ିଆ ଆଉ ସକାଳେ କଣ ଜଳଖିଆ ହେଇଥିଲା ତମର?
ସକାଳେ ଖାଉଛୁ କେତେବେଳେ ପଖାଳ ଖାଇଦଉଛୁ ଆଉ କେତେବେଳେ ଯାହା ଯେମିତି ଘାଣ୍ଟି ଗୋଳେଇକି ଖାଇଦୋଉଛୁ ଆଉ ଯୋଉ ଆମର ବ୍ରେ
ହଁ ମ ଓଟିଆ ଘର ତ ଆଉ।
ଆଜ୍ଞା।
ହଁ।
ଆ ଆପଣ କଣ କରୁଛନ୍ତି?
ମୁଁ ଅଫିସରେ ଅଛି ବସିଛି।
କୋଉ କାମ କରୁଛନ୍ତି?
କାମ ମୁଁ ଗୋଟେ ଇନସିଟିଟ୍ୟୁଟ ରେ ଅଛି ଗୋଟେ ଶିକ୍ଷା କେନ୍ଦ୍ର ଏଠି ପିଲାମାନଙ୍କୁ ତାଲିମ ଦିଆହଉଛି। ତା ସହିତ ତାଙ୍କୁ ଆମେ ଚାକିରୀ ବି ଦଉଛୁ।
ଆଜ୍ଞା ଟିକେ କହୁନାହାନ୍ତି ସେ ଟପିକ ଉପରେ ଟିକେ।
ଏଇ ଟପିକ କଣ କହିବି ତମକୁ ଆମେ ଏଠି ପିଲାମାନଙ୍କୁ କେବଳ ଯୋଉ ମାନେ ଗଣିତ ଛାତ୍ରଛାତ୍ରୀ ତ୍ରୀ ଅଛନ୍ତି।
ସେଇମାନଙ୍କ ପାଇଁ ହିଁ ଏଇଟା ବହୁତ ଭଲ ଆ ସେମିତି ନାହିଁ ଯେ ଗଣିତ କେବଳ କଳା ଛାତ୍ରଛାତ୍ରୀ ମାନେ ବି କରିପାରିବେ।
ଆଜ୍ଞା।
ହଁ। ଆ ସମସ୍ତେ କରିପାରିବେ କଳା ହୁଅନ୍ତୁ ବିଜ୍ଞାନ ହୁଅନ୍ତୁ ସମସ୍ତେ କରିପାରିବେ। ଆଉ ଏଠି କରିକିରି ସେମାନେ କୋର୍ସ ଶିଖିବେ ମାନେ ତାଙ୍କର ଯୋଉ ରହୁଛି ପାଠ୍ୟକ୍ରମ। ସବୁ ରହୁଛି କାହା ଉପରେ କମ୍ପ୍ୟୁଟର ଉପରେ ହିଁ ସବୁ ରହୁଛି ତମେ ଯେମିତି କ କମ୍ପୁଟର କ୍ଲାସେସ କରୁଚ ସେଠି ପି ଜି ଡି ସି ଏ ଟାଲି ଘଇକା ରହୁଚି ହଁ ଏଠି ବି ସବୁ ସବୁ ରହିବ କିନ୍ତୁ ଏଠି ବହୁତ ଅଧିକ କୋର୍ସ ରହିବ ଯୋଉଁଗୁଡ଼ାକ ତମକୁ ଚାକିରି ବଡ ବଡ ଚାକିରୀ ଯୋଉ ରହୁଛି ସବୁ। ଉଁ ଅ ଉଁ ଏମ ଏନ ସି ମାନଙ୍କରେ ସେଠି ତମକୁ ଜବ ମିଳିବ।
ଆଜ୍ଞା।
ଆମେ ଏଠି ପୁରା ଶତ ପ୍ରତିଶତ ସେମାନଙ୍କୁ ତାଲିମ ସୁ ଦଉଛୁ। ଶିକ୍ଷା ବି ଦଉଛୁ ଯାହା ଯାହା ରହିବା କଥା କୋଉ କୋଉ ପାଠ୍ୟକ୍ରମ ତାଙ୍କୁ ପଢେଇକି। ତା ସହିତ ତାଙ୍କୁ ଶତ ପ୍ରତିଶତ ଆମେ ତାଙ୍କୁ ଚାକିରି ଦଉଛୁ।
ଆଁ ଭଲ କାମ ତ ଆଉ।
ହଁ। ଆଉ ମୁଁ ଅଛି ପିଲାମାନଙ୍କର ମୁଁ ଆଡମିସନ କରଉଛି। ଯୋଉମାନେ ଆସୁଛନ୍ତି ହଁ ମୁଁ ସେଇଥିରେ ହିଁ ଅଛି।
ହଁ ଆପଣ ମ୍ୟାରେଜ କରିଦେଇଛନ୍ତି।
ନା ନା ନା ମୁଁ କରିନି ମୁଁ ଅ ଯେହେତୁ ଘରେ ଟି କେ ଅସୁବିଧା ଅଛି ପଇସା ପତ୍ରର ତ ଏବେ ତ ହେଇନି ହବ ଆଉ ଦି ବର୍ଷ ଭି ତରେ ହବ ଆଉ।
ହ ଆପଣଙ୍କର କୋଉ ଡିସ୍।
ଆମର ଖୋର୍ଦ୍ଧା।
ଓହୋ। ଆମର ସେଇ ଖୋର୍ଦ୍ଧା ମଝା ମଝି ଆଉ ମାନେ ଖୋ ଆମର ପୁରୀ ଡିଷ୍ଟ କିନ୍ତୁ ଖୋର୍ଦ୍ଧା ସାଇଡ କି ଆମର ଘର।
ଆଚ୍ଛା ଆଚ୍ଛା।
କିନ୍ତୁ ମୁଁ ଯୋଉ ଆମର ନିରାକାର ପୁର୍ ଲାଇନ୍।
ହଁ।
ଜାଣିଛନ୍ତି ନିରାହାରପୁର।
ମୁଁ ମୋର ବା ସେ ରାମେଶ ନିରାକାରପୁର ଘର।
ଓହଁ ସେଇ ନିରାକାରପୁର ପାଖରେ ଆଉ।
କୋଉ ଗାଁ କହିଲ।
ଆମର ଯୋଉ ବାଲିପଡା।
ହଁ ବାଲିପଡା।
ଆ ସେଇ ପାଖରେ ବାଲିପଡା ସାହୁପୁଡା ଆଉ ସାହୁପୁଡା ଆମର ପ୍ରପର ହଉଚି ସାହୁପଡା।
ଓହୋ ନାଇଁ ଆମର ଓଳସିିଂ ଜାଣିଛ ରମ ଛଣଗିରି ଓଳସିଂ ଜଙ୍କିକିଆ ହଁ ଆମର ସେଇଠି।
ଓଳସିିଂ ବି ଆମର କିଏ ଜଣେ ରିଲେଟିଭ ଅଛନ୍ତି ବୋଧେ।
ହଁ କି ଥିବେ ଶ ତ ପାଖାପାଖି ନା। ସେ ଥିବେ ଆମର ସେଇଠା ଗାଁ ମୁଁ ରହୁଚି ଯେ
ହଁ
ହୁଁ ରହିବେ ସେଇପଟେ ପାଖାପାଖି ଆଉ ଆମର ଯେହେତୁ ଆମେ ଖୋର୍ଦ୍ଧାର ମାନେ ଖୋର୍ଦ୍ଧା ଗଲାଣି ଅ ସେଇ ପାଖରେ ଭୁବନେଶ୍ଵର ନା ତ ଭୁବନେଶ୍ଵ ର ରେ ହିଁ ମୁଁ ରହୁଚି ସବୁବେଳେ ଆସି ପାଞ୍ଚ ଛଅ ବର୍ଷ ହେଲା ରହିଲାଣି ଭୁବନେଶ୍ୱରରେ।
ଓହୋ ଆଉ ଭଲ କାମରେ ଅଛନ୍ତି ତ ଆଉ।
କର୍ମ ତ ଯାହା ମିଳିଲା କରିବା କଥା ପେଟ ପାଇଁକା ହ ସବୁ ଏଇ ନାଟ।
ତ କର୍ମ କଲେ ତ ଫଳ ମିଳିଥାଏ ଆଉ।
ହୁଁ ପଇସା ନଥିଲେ ଆଜିକାଲି କେହି କାହାକୁ ପଚାରିବେନି।
ଆଜ୍ଞା ସେଇଆା ତ ସେଇଟା ସତ କଥା।
ପଇସା ଥିଲେ ସବୁ ସୁନ୍ଦର ସମସ୍ତେ ଅନେଇବେ ପଇସା ନଥିଲେ କେହି ବି ଅନେଇବେନି।
ଆଜ୍ଞା।
ଆଉ ତମ ଘରେ କିଏ କିଏ ସବୁ ଅଛନ୍ତି ଶାଶୁ ଘରେ।
ଆମର ଅଛନ୍ତି ବାବା ମାମା ଆଉ ମୋର ଗ ଜଣେ ଦିଅର ଅଛନ୍ତି ଆଉ ମୋ ହଜବେ ଣ୍ଡ ଯିଏ ସେ ବାହାରେ ସେଇ ଭୁବନେଶ୍ୱରରେ ଜବ୍ କରିଛନ୍ତି।
ଆଚ୍ଛା ଏଇ ଭୁବନେଶ୍ୱରରେ ରହୁଛନ୍ତି ସିଏ।
ଆଜ୍ଞା।
କଣ କରନ୍ତି ହଜବେଣ୍ଡ।
ସେ ସେଇ ଯୋଉ ଆମର ଯୋଉ ଆମର ବଡ ବଡ ସୋରୁମ ନାହିଁ ମୋବାଇଲ ର।
ହୁଁ ହୁଁ ହୁଁ।
ସେଇଥିରେ କମ୍ପ୍ୟୁଟର ଜବରେ ଗୋଟେ ଅଛନ୍ତି ଆଉ।
ବଢିଆ ବଢିଆ।
ବିଲ୍ ହରିଆ ଯୋଉ ସବୁ ପେମେଣ୍ଟ ହରିଆ ହଉଚି ସେଇ ସବୁ କାମ ତ ଆଉ।
ନାଇଁ ହଁ ଭଲ।
ଆଜ୍ଞା।
କାମ ତ ଟାର୍ଗେଟ୍ କିଛି ନଥିବ ବସିକି ଅଫିସ୍ରୁ କାମ କରୁଥିବେ କି ଷ୍ଟୋରରୁୁ କାମ କରୁଥିବେ।
ଆଜ୍ଞା।
ଆଉ ରାତିରେ କଣ ରୋଷେଇ କରିବ ବୋଲି ଭାବିଚ।
ରାତିକି ବିଡି ସାଇଡ କରିନୁ ଆମର ମାନେ ଅଳ୍ପ ଯେହେତୁ ଲୋକ ଘରେ ଆମର। ଅ ସେିଏ ହ। ଫ୍ରେଣ୍ଡ ତ ବାହାରେହିଲେ ଆମେ ସକାଳେ ଯଦି ପଖାଳ ଖାଇବାକୁ ଚାହିଁବୁ ଦଶଟା ଏଗାରାରେ ଭଜାଭଜି କରିକି। ସାଙ୍ଗେ ସାଙ୍ଗେ ଅଳ୍ପ କରିକି ଖାଇବୁ। ଆଉ ତାପରେ ଦିହିପର ହେଲେ ଦିହିପର ପାଇଁ ସେମିତି ଡାଲମା ହଉ ତରକାରୀ ହଉ। ଭଜାଭଜି କରିକି ସେତେବେଳେ ସବୁ କିଛି ଅଳ୍ପ ଅଳ୍ପ କରିବୁ ଯେମିତି ବେଶୀ ମାନେ ଲସ୍ ନହବ।
ହଁ ଅଳ୍ପ ଲୋକ ଯେହେତୁ କେତେ କାହିଁକ ଅଧିକ ବଳେଇକି।
ଆଜ୍ଞା ଆମେ ବି ବେଶୀ ଖାଉନି ଅଳ୍ପ ଅଳ୍ପ ଖାଉ ଆଉ ଖାଇକି ତାପରେ। ଉ ଖାଉଛ ଯାହାହଲେ ବି ଦଶଟା ଏଗାରଟା ହେଇଯାଉଛି ସେଇ ଅନୁସାରେ ଆଠଟା ନଅଟାାରେ ରୋ। ସେଇ ଷ୍ଟାର୍ଟ କରୁଛୁ ଆମେ।
ବଢ଼ିଆ ବଢିଆ।
ଆଉ ଅଧିକ କରିଦେଇଥବ ଆଡୁ ବଳିେଇଥିବ କେହି ଖାଇବେନି ପୁଣି ଲସ୍ ହବନି ସବୁ ଖାଇବା।
ନାଇଁ ଖାଦ୍ୟ ଫୋପାଡି ଦର ନା କଣ ଖାଦ୍ୟ ଫୋପାଡିଲେ ଆଉ ଖାଦ ମିଳିବନି।
ହଁ।
ସେଇଟା ହଉଛି ଆଉ ଆଜିକା ଡେଟ ରେ ତ ବହୁତ। ଜିନିଷ ର ବି ରେଟ ବଢି ଯାଇଛି ସବୁବେଳେ କଣ ପଇସା ଅଛି ସବୁ ଜିନିଷ। ସର ଦାମ ବହୁତ ଦାମ ବହୁତ ବଢୁଛି।
ଆଜ୍ଞା ଆଉ ରଜ ହରିକା ହେଲା ଆପଣଙ୍କ ଆଡେ କେମତି କଣ ସବୁ ସେଲିବ୍ରେସନ କଲେ।
ଆମ ଆଡ଼େ ରଜ ତ ବହୁତ ଭଲରେ ସେଲିବ୍ରେସନ୍ କରନ୍ତି। କିନ୍ତୁ ଆଗ ଭଳି ଆଉ ନାହିଁ।
ହଁ ସେଇଟା ତ ସତ କଥା
ଆଗରୁ ଯେମିତି ମାନେ ସିଙ୍ଗି ସଜଉଥିଲେ ସବର୍ଷ ଅନ୍ଧାରୁରୁ ମୁହଁ ଅନ୍ଧାର ଉଠ ଟଠିକ ଗାଧୋଉଥିଲେ ସେମତି ତ ନ କରୁନାହାନ୍ତି ଆଉ କେହି ବି ସକାଳ ବଲା ବେଳକୁ ସମସ୍ତେ ଉଠେଇ ଗାଧନ୍ତି ଆଗରୁ କଣ ଚାରିଟା ରୁ ଗାଧେଇବେ ଯେମିତି କେହି ଦେଖିବେନି ହଳଦୀ ତେଲ ହଙ୍କା ଲଗେଇକି ଗାଧେଇବେ ଆଜିକାଲି ତ ହଳଦୀ କେହି ଲଗଉନାହାନ୍ତି ସେମତି ତାପରେ ଯେ ତମେ
ଆଜିକାଲି ତ ଯୋଉ ସବୁ କ୍ରିମ ବାହାରି ପାରିଲେଇି ସେଇଆକୁ ଆଣିକି ଲଗେଇ ଦିଅନ୍ତି ଆଉ ହଳଦୀକି ଆଉ କେହି ପଚାରନ୍ତି
ହୁଁ ସେଇ ତ ହଳଦୀ ଅଙ୍ଗା ଲଗେଇି ଗାଧଉଥିଲେ ଯୋଉଟା ରିଚୁଆଲସ ଥାଏ ନା ହଳଦୀ ଟା ଗୋଟେ ମାନେ ଶୁଭ ଜିନିଷ ମନାଯାଏ ଶୁଭ କାମରେ ସେଟାକୁ ମାନେ ଲଗାନ୍ତି ତ ହଳଦୀ ଏଟା କଣ ହଳଦୀ ଲଗେଇକି ସମସ୍ତେ ଗାଧୁଥିଲେ ଆଗରୁ ତାପରେ କଣ ଯୋଉମାନେ ରଜବତୀ ହଉଥିଲେ ମାନେ ଯାହାର ପିରିୟଡସ ଆସେ ଯଦି ଦେବୀ ମାନେ ପୂଜା ପାଆନ୍ତି ଦେବୀ ମାନେ କଣ ପାଇଁ ପୂଜା ପାଆନ୍ତି। ସେମାନଙ୍କର ମାସିକ ଧର୍ମ ଆସିଥାଏ ବୋଲି ତାଙ୍କୁ ପୂଜା କରନ୍ତିନି ରଜରେ ଦେବୀ ଠାକୁ କୁକୁ ଠାକୁଣୀ ପୂଜା ହୁଅନ୍ତି କି
ଆଜ୍ଞା ହୁଏନି ଆଜ୍ଞା
ସେଇଥିପାଇଁକା ତାଙ୍କର ମାସିକ ଧର୍ମା ଆସିଥାଏ ବୋଲି ସେମାନଙ୍କୁ ପୂଜା କରନ୍ତି ନାହିଁ ଆମର ବି ସେମ ମାନେ ହୁଏ ମାନେ ଯୋଉମାନେ ରୁହନ୍ତି ଝିଅମାନେ ନନ୍ଦନକର ଯାହାର ଆସିେ ହେରି ସେ ଟାଇମ ରେ ତାଙ୍କୁ ବି ସେମିତି ବସାନ୍ତି ବ ସୁମତୀ ସ୍ନାନ ଦିନ ଚାରି ଦିନ ଦିନ ଯାଇକି ସେମାନେ ଗାଧେଇଲେ
ଆଜ୍ଞା ମାନେ ସେଇଟା ପହିଲି ରଜ ଦିନ ହେଲେ ଚାରି ଦିନ ରଖି ହେଇଯିବ ନା
ହଁ
ଆଜ୍ଞା
ସେମିତି ହଉଥିଲା ଏବେ କେହି ମାନୁନାହାନ୍ତି ମାନିଗଲା ଯାତ୍ରା ଦେଖି ମୁଁ ବି ଯ ଯାତ୍ରା ଦେଖି ସେଇଭଳିଆ ଗୋଟେ କହିଲା ଓଳିଆ ସେମାନେ ତ ମାନିଲେଲେନି ସେମାନେ ଗାଧେଇ ପଢ ହନ୍ତି ଆମେ କେହିଁ ରଖିବା ଆମ ଝିଅକୁ ସେମାନେ ବି ଗାଧେଇ ଦଉନ୍ତି ସବୁ ଇଏ କରିଦଉଛନ୍ତି ଆଉ କେହି ମାନୁନାହାନ୍ତି
ଆଜ୍ଞା
ହୁଁ ସେଇଟା ହିଁ ହଉଛି ଆଉ କଣ ହଁ ରଜ ଏମିତି ଆମେ ବୁଲିବାକୁ ଯାଇଥିଲୁ କୋଟ କୋଡ ପାର୍କ ଭଙ୍ଗା ଯାଇଥିଲୁ ବୁଲିବାକୁ। ମଁ ଦିଦି ହଙ୍କା ସବୁ ଆସିଥିଲେ, ତାରା ଦିହ ଯାଇପାରିଲିନି ଏଥରକ ତାରା ଦି ହଙ୍କା ଯାଇଥାନ୍ତି। ଯାଇପାରିଲିନି ଆଉ।
ତାରା ଦୁଇଟ ବଢ଼େଇଆ ଜାଗା ଆମର ସେପଟେ ଆଉ କହିବାକୁ ଗଲେ।
ହଁ ନାଇଁ ତା ଦେ ଯାଇଥାନ୍ତି ଯୋଉଦିନ ବାହାରିଥିଲୁ ଯିବାକୁ ସେଦିନ ମାଆଙ୍କ ଦେହ ଖରାପ ହେଇଗଲା। ଜେଜେମାଙ୍କର ସିଏ ହସ୍ପିଟାଲ ଗଲେ ତାଙ୍କର ବ୍ରେନ ଷ୍ଟ୍ରୋକ ହେଇଗଲା ଯେ ଫୋଥ ରଜ ଦିନ ସେ ମାନେ ସେ ହସ୍ପିଟାଲରେ ରହିଲେ, ଆଉ ତାଙ୍କୁ କୁଆଡ଼େ ଇଏ କରିହବ। ସେ ସେ ସମୟରେ କାହାର ଇଚ୍ଛା ହବ ବୁଲିବାକୁ ଯିବା ଆଉ କି ଆଉ ଯାଇପାରିଲୁନି।
ମୋର ତ ଏ ବର୍ଷ ଇଚ୍ଛା ଥିଲା ମୁଁ ବି ଯାଇପାରିଲିନି ଆଉ।
ହୁଁ ତମର ଯୋଉ ଗାଁ କ ଆସିନଥିଲ କି ଘର ଠିକି।
ନାଇଁ ଯାଇନି ଡାକିଥିଲେ ଆବଶ୍ୟ କିନ୍ତୁ ଯାଇପାରିଲିନି ଟିକେ ପ୍ରୋବ୍ଲେମ ହେଲା ଆଉ ଯାଇନୁ ଏବେ ଯିବାର ଅଛି କିନ୍ତୁ ରଜ ତ ସେଇ ଟାଇମ ରେ ଟି କି ଭଲ ପାଳନ ହୁଏନା ଯାଇଲେ ବୁଲାବୁଲି କରିବାକୁ ହେଇଥାନ୍ତା ଆଉ।
ହୁଁ ଆସିବୁ ଆରି କେତେବେଳେ କେମିତି ଇଚ୍ଛା ହେଲେ ଆସିବୁ ଆରି ବୁଲିକି ଯିବ ଭାରି।
ହଁ ଟିକେ ଦୂର ବାଟ ଆମର ହେଇ
ହଁ।
ତୁ ବାହା ହେଇଗଲେ ଶାଶୁଘରକୁ ଆଇଲେ ପୁଣି ସବୁ ତ ପୁଣି ସମସ୍ତଙ୍କ ପରମିସନ୍ ଦର୍ ଆକାର ଯିବା ପାଇଁ ଆଉ କାମ ହାରିକା ଯଦି ଥିବ ବି ତମେ ଯାଇପାରିବନି ନା।
ନା।
ଉଁ ଆଗରୁ ଙ୍କ ଝିଅ ତେ କହିକି ଘରେ ଯିବ ଭାରି ବାପା ମା ପିଲାମାନେ ତ ବୁଲ
ହଁ ତାପରେ ବି ଘରେ ଯଦି କିଏ କରିପାରୁଛନ୍ତି କାମ ତାହେଲେ ହଁ ଇଏ କରେଇବେ ଯେଦି ନ କାମ କରିପାରୁଚନ୍ତି ସେମାନେ କଣ କହିବେ ଛାଡିବେନି।
ଆଜ୍ଞା ହଁ। ଏଇ ଆମର ତଥାପି ଏଇ ଠି ଆମର ହେଇଥିଲା ରଜ ପର୍ବ ସବୁ ସେଲିବ୍ରେସନ କରୁଥିଲେ ଦୋଳି ହେରିକା ବଡ ବଡ ଦୋଳି ପକେଇଥିଲେ। ଆଉ ଯୋଉ ପିଲାମାନେ ସବୁ ଆଣିଥିଲେ ଖେଳିବା ପାଇଁ ଯୋଉ ଆମର ପୁଚି ଖେଳ ହେରିକା କମ୍ପିଟିସନ ରଖିଥିଲେ ଆ ମିଉଜିକ୍ ସେ ମିଉଜିକ ଚେୟାର ଏମତି ବିଭିନ୍ନ ଖେଳ ରଖିଥିଲେ ଆଉ। ଆଉ ଯିଏ ଜିତିବ ତାଙ୍କୁ ଗୋଟେ ଲେଖା ଗିପ୍ଟ ଦେଏ ଛୋଟିଆଲା ପିଲାମାନେ ଝିଅ ମାନେ କରନ୍ତ ତାଙ୍କ ହିସାବରେ ସେ ପଇସା ଦେବାରେ ଗିଫ୍ଟ ଦିଅନ୍ତି ଛୋଟ ଛୋଟ ଖୁସିରେ ଆଉ।
ବଢ଼ୀୟା ବଢ଼ୀୟା।
ହୁଁ। ନା ଆପଣ ଏ ଭୁବନେଶ୍ଵର ରେ ଅଛନ୍ତି।
ହଁ ମୁଁ ଏ ଭୁବନେଶ୍ୱର ରେ ଅଛି।
ହଁ ଭୁବନେଶ୍ୱର ରେ ତ ଭଲ ଭଲ ଜାଗା ଥିବ ଯେ ବୁଲିଥେବେ
ହଁ ବୋହୁତ ଜାଗା ରୋହୁଚି ଭୁବନେଶ୍ଵର ରେ ଆଉ ଭୁବନେଶ୍ୱର ରେ ତ ଅ ମାନେ କହେ ବାର ମାସରେ ବାରଟା ପର୍ବ ଯେମିତି କଇଲେ ସବୁବେଳେ ଏଠି ସବୁବେଳେ ରାଗିକି ରୁହେ। ସବୁବେଳେ ଜାନି ଯାତ୍ରା ରୁହେ ସବୁବେଳେ ଏମତି ନାହିଁ ଯେ ହଁ ଆମେ କଣ ତ ଗାଁକୁ ଗଲା ମାନ ଗୋଟେ ଖୁସି ଲାଗେ ଗାଁ ପାଖେରେ କିଛିଟା ପାର୍କ ଅଛି ବୁଲିଆକୁ ଏଠି ତ ସବୁବେଳେ ପାର୍କ ସବୁବେଳେ ପାର୍କରେ ଲାଇଟ୍ ସୋ ସବୁ କିଛି ଏଠି ରୁହେ ଆଉ ଏଠି ନୂଆ ହିଁ କିଛି ଲାଗେନି।
ଆଜ୍ଞା।
ହୁଁ।
ଆଉ ତମ ଦେହ ହେରିଆ ଭଲ ଅଛି ଟି?
ହଁ ଦେହ ଭଲ ଅଛି, କି ତମେ କେମତି ଅଛ ଖୁସିରେ ଅଛ ତ?
ହଁ ମୁଁ ତ ଖୁସି ଅଛି ଭୋଉତ୍ କାଇଁକି ନା ମୁଁ ମୋ ଇଚ୍ଛାରେ ଲାଇଫ୍ ପାର୍ଟନର ବା ବାଛି ଦେଇଛି ଆଉ ସେମତି କିଛି ଆଉ ଦୁଃଖ ନାହିଁ।
ବାଃ ବାଃ ବଢ଼ିଆ ତାହେଲେ ଆଉ।
ଖାଲି କ୍ୟାରିୟର ଟିକେ ସେଟ ହେଇଯିବା ଦରକାରେ ଆଉ ସେଇ ସବୁ ଲାଇନ୍ ଟି। କେ ଦେଖିଆକୁ ପଡିବ କିନ୍ତୁ ଏବେ ନୂଆ କି? ଆଉ ବର୍ଷେ ଖଣ୍ଡେ ହେଇଗଲେ ଯାହାଗୋଟେ ଯାହାଲେ ଆଜ୍ଞା ନୂଆ ନା। ଯାହାହଲେ କହିବେନା ନୂଆ ବୋହୂ ଟା ନାଇଁ ବାହାରେ କାମ କରୁଚି।
ହୁଁ ସେଇଟା ହେନେ ଘର ଲୋକ ତ ଯାହା ଯାହା ଘର ଲୋକ ହଁ କହିଲେ ତ ବାହାର ଲୋକ।